ହ୍ୟାଲୋ।
ହ୍ୟାଲୋ।
ହଁ କଣ କରୁଛ?
ଏଇ ମୁଣ୍ଡ ବୁଲଉଥିଲି ଶୋଇକି ଉଠିଲି ତାପରେ ଏଇ ଘର ଫର ଘର ହେଇକି। ବାଗେ ବାଗେଇକି ନାଇ ଲୁଗାପଟା ଯାହା ଥିଲା ତାକୁ ଭା ଇରପିଲ୍।
ହଁ ହଁ।
ଏଇ ମୁଣ୍ଟା ଟିକେ କୁଣ୍ଡଉଛି। ଯିବି ତଳକୁ ଆଉ ତଳରୁ।
ଓହୋ ଆଜି କଣ ରୋଷେଇ କରିଛ।
ଆଜି ଆମର ହେଇଥିଲା ଭାତ ଡାଲି ପୋଟଳ କଷା। ଆଉ ଭେଣ୍ଡି ଭଜା ହେଇଥିଲା ନାଉ ହେଇଥିଲା ସେ ଭାଇଙ୍କ ଦେହ ଖରାପ ତ ସେ ନାଉ ଟିକେ ଦରକାରୀ।
ହୁଁ ହ ହୁଁ
ଏଇ ସାଲାଟ କରିଥିଲି।
ହଁ
ଚକଟା
ହଁ ହଁ
ସେଇଆ ଆଉ
ଓ ମୁଁ କ ଥିଲି ଡାଲି ଶାଗ ଭଜା ଆଉ କରିଥିଲି ଜହ୍ନିଆଳୁ ଭଜା।
ଆଉ ଏଇଆ କରିଥିଲି ଆଉ
ଆଉ ସେ ଝିଅ କଣ କରୁଛନ୍ତି।
ହୁଁ ସେଇଆ ଆଉ ଝିଅ ଏବେ ଆଠ ପୁରୀ ଯାଇଛନ୍ତି କାଲିଠୁ।
ଉଁ ହୁଁ
ହୁଁ ହୁଁ
କିଏ କିଏ ସବୁ ଯାଇଛନ୍ତି।
ଯୋଉଟା ବଡ ବୋଉ ବଡ ବାପା ପୁଅ ଝିଅ।
ହଁ ମୁଁ କହିଲି ନା ସାଙ୍ଗ ଛୁଆ କଣ ଯାଇଛନ୍ତି। ତାର ଏବେ କୋଉ କ୍ଲାସ ହେଲା ତ?
ନବମ
ଓଃ ହୋ
ହୁଁ ହାଇ ସ୍କୁଲରେ ପଢେଇିବନି ଆଉ
ହଁ ଏଇ ହାଇ ସ୍କୁଲ ପଲ୍ଲା ଏ ବର୍ଷ
ହୁଁ ହୁଁ
ନା ଆଉ ତମ ପଟରେ ରଜ କେମିତି ହଉଛି। ହଁ ଭଲ ଅଛି। ହୁଁ
ଆଉ ତମ ପାଟ ରାଜ କେମତି? ହଉଛି
ଆମ ପଟେ ଏଇଠି ଏୟା ଏଇ ଆମ ଗାଁ, ଏଠି ଗାଁରେ ରଜ ନୁହ, କିନ୍ତୁ ପାଖ ଆଖରେ ରଜ ହୁଏ ଭଲ ଆଉ। ସେଇଠିକି ଯାଆନ୍ତି ଆଉ।
ହଁ। ହଉ। ଆଉ। ଉନ୍ ଯାଉଚ ନା କଣ ବାପଘର ଗାଁକୁ ବୁଲି?
ଛୁଆଙ୍କ ପାଇଁ ତ କରିଥିବ?
ହଁ ଛୁଆଙ୍କ ପାଇଁ କରାହେଇଚି। କିନ୍ତୁ ଯିବୁ ବୋଲି ଆଜି ଭାବିଥିଲୁ। ଆଉ ଆଗ୍ ଯିଏ ଯାଇ ହେଲାନି ଦେଖିବା। ସୋମବାର ଦିନ ଯିବ ବୋଲି ଭାବିଚୁ ଆଉ।
ଓ ହୋ।
ହୁଁ, ସମସ୍ତେ ପଳେଇଚନ୍ତି ନା।
ହଁ, ହଁ କେତ୍ ଦିନ ରହିବେ କି?
ସିଏ ଗଲେଣି କାଲିଠୁ। କାଲିଠୁ ଗଲେଣି। ସିଏ ଦି ଦିନ ରହିବେ ଆଉ। କାଲି ଆସିବେ ବୋଧେ ଆଉ।
ଆଁ ସେମିତି ମୁଁ ଦେଇ ହେଇକା ଆଜି ଯାଉଚନ୍ତି। ହେଲେ ମ ସେ ଆ ଦେଇ ସେ ଭାଉଜ ହରିକା ସବୁ ଯାଉଚନ୍ତି ପୁରୀ।
ଆଜି ଭଲ ପାଗ ଦେଇଚିବି।
ହୁଁ, ହୁଁ।
ହୁଁ। ଆଉ ତମ ପଟ୍
ସେ ଯାଉଚନ୍ତି ସେମାନେ ପୁ
ହୁଁ।
ଆଉ ତମେ ଯେତେବେଳେ ଫୋନ କରୁଚ, ମୁଁ ବି ସେଇ, ମୁଁ କଲା ବଳକୁ ତମେ ବିଜି। ଆଉ ସେତେବେଳେ ଗାଧୁଆବେଳେ ଜମା ଫୋନ ଲାଗିଲାନି। ମାନେ ଯେ ଯିଏ ଯାହା କଦି କଲା ବେଳକୁ ଏରା କଣ ବୋ ଲାଗିଲାନି ଫୋନ।
ହଁ ପା, ମୁଁ ଲଗେଇଥିଲି ତମ କତିକି, ବହୁତ ଟ୍ରାଏ କଲି ହେଲାନି।
ମୁଁ ପା ବହୁତ ଥର ଲଗେଇଲି। ମୁଁ ତମ ବ ଲଗେଇଲି ଦେଖିଲା ଆଳକୁ ହେଲା ନାଇଁ ତ ହେଲାନାଇଁ ତମ ପାଖକୁ ଖାଲି କଲ୍ କରି ଥିଲି ବୋଲି ସେଟା ଇଏରେ ଆସିଲା। ସେରା ସବୁ ମା ନମାରିଲେ ରିଫ୍ରେସ୍ ରିଫ୍ରେସ ମାରିଲି, ହେଲାନାଇ। କଟିଲାନାଇ ଯେମିତି ହେରାସବୁ ସବମିଟ୍ ମାରିଦେଇଛି ଖାଲି ଇଏଟା।
ହୁଁ ହୁଁ। ହଉ ଆଉ କଣ ଆଜି ରାତିରେ କଣ ହୋଉଛି?
ରାତିରେ କଣ ଏଇ ଆଜି ବାର ତ ନାହିଁ। ଏ ଏଇ କରିଥିଲି ପୋଟ୍ ପୋଟଳ କଷା ସେରା ଅଛି ସେ ନାଉ କରିଥିଲି ସେରା ବି ଅଛି ସନ୍ତୁଳା ବୋଧେ ହବ ଆଉ କାରଣ ଏ ସେ ଭାଇ
ହୁଁ ହୁଁ ଉଁ ଉଁ
ତାଙ୍କର ବାହାରିଚ୍ ତ ଫ୍ୟାଟ ଲିଭର ଆଉ ଅଲସର ହେଇଯାଏ। ମାନେ ମୁଁ ଦେଢସୁର ଙ୍କର।
ତମ ଦେଢଶୁର ତମ ଯା ତମ ଦେଢଶୁର ଯା ସ ସମସ୍ତିଙ୍କି ଆମ ଏଇ ବୋହୁ ଟା ଜାଣିଛି। ବୋଉଟା କିଏ ଜାଣିପାରିଲ ନାଁ ସିଏ ଯୋଉ ସ୍କୁଲ ଥିଲେ ଆମ ଏଇ ବୋଉଟା ସେଇ ସ୍କୁଲ ରେ ଥିଲା ତ।
ଓହୋ ହଁ।
ଆମ ଘର ସାଇଡ ରେ
ହଁ ସିଏ ଦେଖୋଉଥିଲେ ଫଟୋ ଦେଖଉ କିଏ ତାଙ୍କର।
ମତେ ସେଏଇ ଦି ଦିନ ତଳେ ହଁ ମତେ ଦିଦିିନ ତଳେ କହୁ ଥିଲା ସେଇ ତମ ବିଷୟରେ ତମ ଜା ଙ୍କ ବିଷୟରେ।
ଓହୋ।
କହୁଥିଲା। ହୁଁ।
ସିଏ ସେ ମୋ ଯା ଦେଖେଇଥିଲେ ସେ ଫଟୋଟା କଲେ ଇଏ ତମ ଗାଁ ରେ ବୋଉ ହେଇକି ଆସିଛି। ମୁଁ ଏକରେ ତ ମୁଁ କେବେ ଦେଖିନି ତାଙ୍କୁ ମୁଁ
ନା ତମେ ଦେଖିନଥିବ।
ନା ମୁଁ ଦେଖିନି ଚିନି ପାଇଲିନେଇଁ। ତାପରେ ସେ ଯୋଉ ତାଙ୍କ ସ୍ଵାମୀ ହି ଦେଖିଛି ନା? ତ ସେଇଟା ଦେଖି ହଁ ମୁଁ କହିନି ଆମ ଗାଁ ଇଏ ଆଉ। ହଁ ହେଇ ଆଉ ମୁଁ କେମିତ କେବେ ଯାଇନି ଦେଖିନେଇ। ଆଉ
ଓ
ମୁଁ ଯେତେବେଳେ ଯାଇଥିଲି ସେ ସେଆଡେ ସେତେବେଳେ ବାହାଘର ହେଇନଥିଲା ତାଙ୍କର
ହଁ ବାହାଘର ହେଇନଥିଲା। ଆଉ ଗାଁକୁ କେବେ ଆସଛ ?
ଗାଁ କ ଯାଇଥାନ୍ତି ରଜକୁ ଯେ ଏଇ ଗୋଟେ ପକେଇଥିଲି ଫର୍ମ ତ ଏଇ ଆରୟ ମାନେ ଇଏ ଟା ଏ ଆରୟ ଅଙ୍ଗନବାଡ଼ି ସୁ ସେଇଟା ଗୋଟେ ପକେଇଛି ମୋର ଉଣେଇଶ ତାରିଖ ଅଛି ଏଜାମ। ଆଉ ସେଇଥିପାଇଁ ଆଉ ଘରକୁ ଗଲେ ଏରା କିଏ ନବ ଆଣିବ ଇଏ କରିବ ତ। ଘରେ ସମସ୍ତଙ୍କ ଦେହ ଖରାପ।
ହଁ ହଁ ମୁଁ ଶୁଣିଥିଲି।
ସେଇଥିପାଇଁଁ ପରୀକ୍ଷା ସରୁ ଦେଖିବା ତାପରେ ଯିମି। ଯାଇନି ବହୁତ ଦିନ ହେଲାଣି। ଯାଇଥିଲି ଖାଲି ବୁଲିକି ଆସିଛି। ଆଉ କେନ୍ତୁ ଆର। ରଜକୁ ରହିଥିଲି ଆଉ ରହିନିଁ ଯାଇ।
ତମ ବଡ ବୋଉ କହୁଥିଲେ।
ଏ ବଡ ବୋଉ ଏବେ ଯାଉଛି ନା ତମ ଘରକୁ।
ହଁ ହଁ। କଥା ହଉଛି ସେ ମତେ ଡାକୁଛନ୍ତି ବା।
ସେଇଆ ବା ସେ ବଡବୋଉ ଏଇନା କହୁଥିଲା କହିଲା ମୁଁ ଜି ଯାଉଛି ଝିଅ ଏଇ ଚିକି ସହିତ କଥା ହଉଥିଲି। ସେ ସେଇ କହିଲା ତ କହିଲା ମୁଁ ଯାଉଚି ଲୋ ଝିଅ ତମ ଘର ଆଡେ ବୋଲି ଏଇ
ମତେ ଚିକିକି ଏବେ ଫୋନ କରିଥିଲେ ତମ ସହିତ କଥା ହେଲା ବଳେ ମତେ ମୋତେ ଚିକି ଫୋନ କରିଥିଲେ। ଆଉ ମୁଁ ତମ ସହିତ କଥା ହୋଉଚି ଆଉ ଉଠେଇ ପାରଲିିନି। ଏଇ ଗଲେ ଉଠେଇବି ଆଉ।
ହଁ ସିଏ ମତେ କହୁଥିଲା, କହିଲା କହିଲା ସିଏ ଫ୍ରି ଥିବ ନ ଫୋନ କରିକି କହିକିମ କି ସିଏ କଥା ହେବେ ତୋ ସାଙ୍ଗରେ ମୁଁ ଚିକେ ସହିତ କଥା ଏ ସକାଳେ ଇଏ କଲି ସିଏ ମୋ ସହିତ କଥା ହେଲା। ତାପରେ କି ମୁଁ କଲି ଯେ ଆଉ ହେ ହେଲାନି ହେଲାନି ଯେତେଥର ଇଏ ବୋଲି ହେଲାନି ଆଉ
ହଁ ହଁ
ଆଉ ତାପରେ ତ ସେଇ ମାମା ଫୋନ କଲା ସେମିତି ସିଏ ଫୋନ କଲା ହେଲା ମୁଁ କଲା ବେଳକୁ ହେଲାନି।
ହୁଁ ହୁଁ ସେମିତି ବା ବେଳେ ସେଭଳିଆ ହଉଛି।
ହଁ ବାସ୍ ସାଇଡ ଇଏ
ହୁଁ
ମୁଁ କହନି ମୋ ଆଡୁ ହଉ ମୋର କଣ ଆପରେ ଇଏ ଅଛି ନା କଣ ହଉନି ତାଙ୍କ ଆଡୁ ହଉଛି ମୋ ଆଡୁ ହଉନି।
ହଁ
ଆଉ ଆଉ ତମର ଜଣେ ଅଛନ୍ତି ବା ଆଁ
ରଖୁଛି ଆ
ହଉ ରଖ ଆଉ କେତେବେଳେ କରିବୁ ଆଉ
ହଁ ହଉ ତାହାଲେ ତମେ ଏବେ କରିବ କି?
ହଁ ମୁଁ କରିବି ଟିକେ ଛାଡିକି ବଡ ବୋଉ ଡାକୁଛନ୍ତି।
ହଁ
କଥା ହେଇସାରେ ତାପରେ କରିବି ଆଉ ମୁ ଫୋନ୍ କରିବି ତୁମକୁ? ହଉ କାମ ଆରେଆ